ମୁଁ କହିଲି ଗୋଟେ ଓଡିଆ ମ୍ୟା ଠିବନି ଜାଣିଚ
ନାଇଁ।
ତ ଯି ଯୋଉ ବାହାଘର ପ୍ରସ୍ତାବ ହେରିକା ଦିଅନ୍ତିନି
ହଁ।
ସେଗୁରା କଣ ମାନେ ଯୋଉ ସତ ଇଏ କରୁଛନ୍ତି।
ଆରେ ହଁ ହଁ ହଁ ହଁ। ଶୁଭିଲାନି ତ ସେତ ଜାଣିପାରିବି ହଁ ସେଇଟା ସତରେ। ଆରେ ଏଇଠି ଆମର ବି ଏଇଠି ଜଣେ କରିଛନ୍ତି।
ହଁ।
ହଁ।
ବାହା ହେଇଛନ୍ତି ନାଇଁ।
ସେ ବାହା ହେଇଛନ୍ତି ସେଇ ଇଏରେ
ଓ ହୋ
ଆମେ ରେଜିଷ୍ଟ୍ରେସନ କରେଇଛୁଯେ ସେ କିନ୍ତୁ ସେ ଆ ଆଗ ମାଗୁଚନ୍ତି କଣ ଚବିଶ ଶହ ଟଙ୍କା ଦିଅ ରେଜିଷ୍ଟ୍ରେସନ କରିବା ପାଇଙ୍କି ହେଲା।
ଆଚ୍ଛା।
ଆଉ ତାପରେ ଆମେ ଝିଅ ହରିକାଙ୍କ ଫଟୋ ଛାଡିବୁ ଆମେ ତ ଜାଣିନୁ ନା ତ ଫାଷ୍ଟ ଏ ଇଏ କରିଦେଇଚୁ ପୁଅର ବାୟୋଡାଟା ହରିକା ଦେଇକିରି
ହୁଁ ନାଇଁ ସେଇଟା ହଉଚି ହଉ ଚି ହଉଚି ସେ। ହଁ ସେଇଟା ଆମର ଏଠି ପଇସା କଥ୍ କଥା କହିପାରିବେନି କିନ୍ତୁ ହଉଚି ହେଇଚନ୍ତି ବାହାଘର ଏଇଠି ଆମ ଏଇ ରାସ୍ତା ସେପଟରେ ତାଙ୍କ ଘର ସେ ହଉଚି କରିଥିଲେ।
ଆଉ ଝିଅ ବା ହେଇଚି ନା ପୁଅ?
ପୁଅ।
ପୁଅ ବାହା ହେଇଚି ଝିଅ ଟା ଭଲ ପ ପଇଲା ନା ନାଇଁ?
ହଁ ସେ ବାହାରେ ରହୁଚ୍ ଚନ୍ତି।
ଅ ହ।
ସେ ଚାକିରି କରିଚନ୍ତି ସିଏ ଏଥିରୁ ଏତେବେଳେ ଠିକ କରିକି ବାହା ହେବେ ସେ ଯାହାହେଲେ ଚାକିରି ସବୁ କରିଥିବେ।
ହଁ ହଁ।
ଚାକିରି କଲେ ସିଏ ରହିଲେ ବାହାରେ ଆଉ।
ହଁ ହଁ। ହଁ କହୁଚନ୍ତି ତ କରିଚନ୍ତି କାହାର ଇନକମ ହଉଚି?
ମାନେ ସେ ପିଲା ଝିଅ ବି ଚାକିରି ବୋଧେ ସେ ସେ ଦିଜଣାଙ୍କ ସିଆଡେ ଅଛନ୍ତି।
ନାଇଁ ନାଇଁ ମୁଁ ଆଉ ତ ଆପ୍ଲାଇ କରି ଦେଇଚୁ। ସେ ତ ଅ ଇଏ କରିନୁ ଯାଇକି ଆମକୁ ବି ଟିକେ ଡାଉଟ୍ ହଉଚି ନା ସତ କି ମିଛ କାଳେ ଫ୍ରଡ ହେଇଥିବ।
ଆରେ ତମକୁ ଆଉ ତ ଏବେ ଝିଅ ଟିକେ କମିଗଲେଣି ସେଇଥିଲାଗି କରିବାକୁ ପଡୁଥିବ ଆଉ।
ହଁ ଝିଅ ସଂଖ୍ୟା ବହୁତ କମିଗଲେଣି ଆମେ ଖୋଜି ଖୋଜିିକା ମାନେ ବହୁତ ବ୍ୟସ୍ତ ହେଇପଡିଲୁଣି। ସବୁଆଡେ ବି ଏ ମାନେ ଇଏ ଦେଖ୍ ଦେଖା ଦେଖି ଆଉ ଗୋଟେ ପ୍ରସ୍ତାବ ଆସିଥିଲା ସେ ତାଙ୍କ ପଟରୁ ସେ ଝିଅଘର ପଟ୍ ରୁ ନାଇଁ କରିଦଉଚନ୍ତି ଆଉ କିଏ ଏମିତି ମାନେ ଭାଙ୍ଗି ଦଉସନ୍ତି ମାନେ ନାହାନ୍ତି ଶତ୍ରୁମାନେ ଆଉ ଏନ୍ତି କରୁସନ୍ତି ଯେ ଆମ ସେ ସାନ ପୁଅ ପାଇଁ କି ଝି ଝିଅ ଟୋଟାଲ୍ ମିଳୁ ହି ନାହିଁ।
ହଁ ହଁ କଣ କରିବା ଆଉ। ହଁ ଝିଅ ତ ମିଳୁ ମିଳୁନାହାନ୍ତି ଟିକେ ବାହାଘର ବହୁତ ପିଲା ଖୋଜୁଛନ୍ତି ସେନ ମିଳୁନାହାନ୍ତି।
ହଁ।
ଆଉ ଏବେ ତଥାପି ଆ ଝିଅ ମାନେ ତ ଆଜିିକାଲି ଯୋଉ ପାଠ ସବୁ ପଢିଲେ। ହୁଁ ଆଉ ଏ କମ ବର୍ଷରେ ଆଉ କିଏ ବାହା ହେବେ କି? ସେମାନେ ପାଠ ପଢିଛନ୍ତି ମାନେ ଚାକିରୀ ଖଢେ କରୁଛନ୍ତି।
ହଁ ତାପରେ ତାଙ୍କ ଷ୍ଟାଣ୍ଡଡକୁୁ ବି ଖୋଜୁଛନ୍ତି ସେମିତିଆ
ହଁ ତ ଯାହା କଥା କିନ୍ତୁ ସେମାନେ ପାଠ ପଢିବାକୁ ତାଙ୍କ ଲାଗି ଯାଉଛି ପାଞ୍ଚ ଛଅ ବର୍ଷ କି ସାତ ବର୍ଷ ତାଙ୍କ ପାଠ ପଢା ଭରେ ରେ ଯଦି ଆଉ କଣ କରିବେ ପୁଣି ସେଥିରେ ଟାଇମ ଯାଉଚିତ ଆଉ ତାର ବାହାଘର ବୟସ କଲା ବେଳକୁ ସେ ଚାକିରି କରିବେ ସେଇଥିପାଇଁ ଆଉ ଆଉ ଛୋଟ ଝିଅ ଟାକ ଆଉ ବାହାଘର ପରେଦରେ
ହଁ ବା ଆଉ ଝିଅ ବି ମିଳୁନାହାନ୍ତି ଜମା।
ହୁଁ ସବୁଆଡେ ପ୍ରାୟ ସେଇମାନେ ସୁବିଧା ଆଉ।
ହଁ। ଝିଅ ବି ଯୋଉ ଦିଟା ଜଣେ ଛାଡିଛି ଦିଟା ଝିଅ ଫଟ ତ ଆମର ପସ ପସନ୍ଦ ହଉନି କିନ୍ତୁ ଝିଅ ଘରା ଝିଅ ଘର ପୁରା ରାଜି ବାହାଘର କରିବା ପାଇଁ କି।
ଆଉ ଯାଇକି ଥରେ ଦେଖା ଦୁଖି କରୁ
ହଁ ମୁଁ କହିଲି ଯାଇକି ଥରେ ଆଖି ତ ଦେଖିଲେ ହନ୍ତା।
ହଁ ଦେଖ ଯାାଇଁକି।
ହଁ। ଆଉ ଆଉ ଜଣେ ପ୍ର ଭଲ ଫଟଟେ ଛାଡିଲେ ଭଲ ସୁନ୍ଦର ଝିଅ ଟେ କିନ୍ତୁ ତାଙ୍କ ଝିଅ ଘର ପଟ ନାଇଁ କରିଦେଲେ।
ଆଚ୍ଛା।
ଏମିତି ପ୍ରୋବ୍ଲେମ ହଉଛି। ସଏ କେଜାଇ ଆଇିଲଣି ପ୍ରସ୍ତାବ କେଜାଇ ଗଲାଣି କିନ୍ତୁ କୋଉଠି ଗୋଟା ଠିକ ହେଇପାରୁନି।
ଆଉ କଣ କରିବା ତାଙ୍କର ଟିକେ ଲେଟ ରେ ହବାର ଅଛି ନା କଣ ଆଉ।
ଜଣଙ୍କୁ ବି ପଚାରିଥିଲୁ ଏ ଦି ଜଣ ବି କହିଲେ ତାଙ୍କର ବହୁତ ଲେଟରେ ଅଛି ବାହାଘର।
ହଁ ସେଇଥିପାଇଁ ଆଉ
ହଁ ଅ ଅ।
ଆଜିକାଲି ତ ସବୁ ମନ ରାଜି ହେଲା।
ହଁ ହଁ ଆଜି ଏମିତି ସବୁ ଲଭ୍ ମ୍ୟାରେଜ
ହଁ ଆଉ ଖୋଜିବାକୁ ପଡୁନି ସେଇଥିପାଇଁ ତ ଯୋଉମାନେ ରହିଲେ ସେମାନଙ୍କର ଅସୁବିଧା
ହଁ ବା ଆଉ ଯିଏ ସେଥିପାଇଁକି ଆଉ ମିଳୁନି।
ସବୁଆଡେ ଏମିତି ବି ଆଉ ମତେ ବି ସେମିତି ଆମ ପାଖେ କହୁଛନ୍ତି ଝିଅ ଗୋଟେ କୋଉଠି ଦେଖ ଦେଖ କୋଉଠି ଝିଅ ମିଳୁଛନ୍ତି ଯେ ଦେଖିବ
ସବୁଆଡେ ସେ ଗୋଟେ ପ୍ରୋବ୍ଲେମ୍।
ହଁ ଆଉ ତମର ଗାଁ ଟା ଅଲଗା ହେଲେ କଣ ହବ ଆଉ ମଣିଷ ତ ସବୁ
ହଁ ହଁ। ହଁ।
ଏ ତମେ ବି ସେ ଆମରି ଭଳିଆ ଆମେ ତମ ଭଳିଆ ଆଉ ଅଲଗା ଆଉ କିଛି ନାହିଁ।
ଆମେ ଟିକେ ଡରିକି କଣ ଇଏ କରୁନୁ। ମାନେ ଏ ତ ସେ ବିଷୟରେ ଜାଣିନି ନା। ହଁ। ଆଉ ସେଥିପାଇଁ କି ଟିକେ ଇଏ ଲାଗୁଛି। ହମ୍
ହୁଁ ଏମିତି ଦେଖୁ ତ ତଥାପି କୋଉଠି ହେଇ ଯାଇପାରେ। ଆଉ ଯଦି ବି ତାଙ୍କର ସେଟାରେ ବି ସେ ହବାର ଥିବ ସେଇଠି ହବ।
ହଁ ତାପରେ ଯୋଗ ନ ଆସିଲେ ବି ହବନି।
ହଁ ଜାତକ ଦେଖେଇଥିଲ।
ହଁ ସେ କହିଲେ ଲେଟର ହବ ବୋଲିକି। ଦି ଜଣଙ୍କ କହିଲେ
ହଁ ତାହେଲେ ଏଇ ଜଣ ଜଣଙ୍କର ରାଶି ଟିକେ ଟାଣ ପ୍ରାୟେ କହନ୍ତି। ବାହାରେ ଆସି ଫିଟେଇ ନେଇଛି ସେଇଆ ହେଇଥିବ ହେଇଯିବ ଏମିତି କି କେହି ନାହାନ୍ତି ଯେ ଏମିତି ବାହା ନ ହେଇକି ରହି ହବ ଟିକେ ଲେଟ ରେ ଆଉ। ଆମେ ଟିକେ କରିଦବା ପାଇଁ ଶୀଘ୍ର ଟିକେ ହେଲା ବେଳକୁ ସେଇଥିପାଇଁ ଟିକେ ଇଏ ଲାଗୁଛି ଆଉ।
ହଁ ବା ହଁ ଆମେ ନଣ୍ଡଭଣ୍ଡ ହେଲେ କଣ ହବ।
ହଁ।
କାହାର ଠିକ ହଉନି।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
ଆଉ ରାତିକି କଣ ରୁଟି ଖାଉ ନା ଭାତ?
ନାଇଁ ଆଜି ସୋମବାରେ ଏ ରୁଟି ନହେଲେ ଖେଚୁଡି ହବ ଆଉ।
ଅ ରାତି କି। ଆଁ ଦି ଅରୁଆ ଭାତ।
ନାଇଁ ସୋମବାର ଦିନରେ ଖାଇଦିଏ ରାତିରେ ଅରୁଆ ଖାଏ।
ଦିନରେ ଉଷୁନା ଖାଅ।
ହଁ ଦିନରେ ଉଷୁନା ଖାଇଦିଏ। ଏଠି ବି ଅଛନ୍ତି କେତେ ତେ ଅରୁଆ ଖାଉଛନ୍ତି ।ନେଇ ଟିକେ ଅଣ୍ଟା ପ୍ରୋବ୍ଲେମ ହଉଛି ତ ସେଥିପାଇଁ ଟି ଟିକେ ଡକ୍ଟର ମନା କରୁଛନ୍ତି ଖାଇବା ପାଇଁ।
ହଁ ହଁ ଅଣ୍ଟା ପ୍ରୋବ୍ଲେମ ତ ବହୁତ ହଉଛି।
ଉଁ ହୁଁ। ଏଇ ଝିଅ ହେଲା ପରେ ତ ହଉଛି ଆଉ
ତମ କଣ ସିଯିରିଙ୍ଗି?
ନାଇଁ ସିଯରିଙ୍ଗ ନାହିଁ ନର୍ମାଲ।
ଓହୋ ଆଉ ଅଣ୍ଟା ପ୍ରୋବ୍ଲେମ କଣ ହଉଛି?
ସେଇ ପା ତାପର ଠୁ ଏମିତି ହଉଛି। ଧରୁଛି ଅଣ୍ଟା ।
ଓ ହଁ।
ଆଉ ଗୋଡ ପା ବିନ୍ଧା ବି ହଉଛି ଯେ ସବୁ ଦିନି ମେଡିସିନ କେତେ ଖାଇବି। ମେଡ଼ିସିନ ଖାଇ ଖାଇକା ପାଟି ଖରାପ ହେଇଲାଣି।
ତାପରେ ବି ମେଡିସିନ ବି ବେଶୀ ୟୁଜ୍ କରିଦ ଯେ ବେ ସେ ବି ଗରମ ବି ଲାଗୁଥିବ।
ହଁ ପରା ମେଡିସିନ ଖାଇଲ ହେଇୁ ଚୁଟି ସବୁ ଉପୁଡି ଯାଉଚି ହଁ ପା।
ହଁ ଅଧିକା ମେଡିସିନ ଖାଇଲେ ସେମିତି ହବ।
ଆଉ କଣ କର ହୁଁ ଏକଉଟାକୁ ଛାଡିବୁ ମେଡିସିନ କି ଛାଡ଼ିଲେ ଦେହଟା ଆଡେ ଅଧିକ ଜୋରରେ କଷ୍ଟ।
ହଁ।
ସେ ଦେଖିବାକୁ ପଡୁଛି ଆଉ।
ହଁ। ହଁ ଏଇ ଥଣ୍ଡା ର ବେଶୀ ଇଏ ହଉଥିବ ନା ଅଣ୍ଟା ଆଣ୍ଠୁ ଗୋଡ
ହଁ। ସେଇଟା ସବୁ ଏଇ ଥଣ୍ଡା କି କଣ ମେଡିସିନ ଖାଇଲେ କମି ଯାଉଛି।
ହଁ।
ବାହାରୁଛି ଆଉ ମେଡିସିନ ଖାଇବା କମେଇଦିନ।
ହଁ ସେଇ ଥଣ୍ଡା ରହୁଛି।
ହଁ। ଆଉ କେତେ ମେଡିସିନ ଖାଇବ ପୁରରା ଭଲ ଲାଗୁନି ଆଉ ମେଡିସିନ ଖାଇ ଦିନେ ଦିନେ ତ ମୁଁ ଖାଉନି।
ହୁଁ ହୁଁ ତାପ ସେ ମେଡିସିନ ଖାଇକି ତ ବେଶୀ ଗରମ ଲାଗୁଥିବ ବେଶୀ ଝାଳ ବଥିବ।
ହଁ ଭୟା ସେଇଥିପାଇଁ ତ ବେଶୀ ମାନେ ରହି ହଉନି ଘରେ ଏତେ ଗରମ ଲାଗୁଛି। କାଲି ଆଜି ଆଉ ରହି ହଉନି। ମୁଁ ଏଇ ଘରୁ ସେତ ବାହାରୁନ ଘର ଭିତରେ ଅଛି।
ଘର ଭିତରେ କ ଥଣ୍ଡା ଲାଗୁଛେ।
ହଁ ଆମର ଗୋଟେ ଅଛି କି ଧାଗୁଆ ଘର ସେଟା।
ଓହୋ।
ସେ ଢାଗହାର ଅଛି ସେଇ ଘରୁ ମୁଁ ଏଇ ଖରା ଦିନରେ ଏଇ ଖରା ବେଳେ ସେଇଠି ହଉଛି ପଳେଇଆସ ଶୋଇବାକୁ।
ସେଇଟା କେମିତିଆ ଘର।
ମାନେ ମାଟିର କାନ୍ଥ ସବୁ ପଥର ଦେଇକି କାନ୍ଥ ହେଇଛି। ଉପର ଏ ଉପରେ ଚାଳ ହେଇଛି।
ହଁ।
ଭିତର ମାନେ ମଝା ମଝି ଯେମିତି ଛାତ ପଡେ ସେମିତିର ପଟା ପଡିକି ତା ଉପରେ ମାଟି ଦିଆ ହେଇଛି।
ଓହୋ ସେ ଯୋଉ ଆଟୁ ଘର କହନ୍ତି।
ହଁ ହଁ। ସେ ଆଟୁ ଘର ସବୁ ଗ ଟେ ଯାଏଁ ଇରେ ଗାଁ ରେ କହନ୍ତି ଆଟ୍
ହଁ ହଁ ହଁ।
ୟା ଘର।
ଓହୋ ସେ ଘରେ ତ ଭଲ ଥଣ୍ଡା ଲାଗୁଥିବ ହଁ।
ଆଉ ସେଇ ଘରେ ରହିଲେ ତ ଏ କୋଠା ଘରକୁ ଆଉ ଆସିବାକୁ ଇଛା ହଉନି। ମୁଁ ସେ ଖରା ବେଳେ ହଁ ସେଇ ଘରଟା ସେଥିପାଇଁ ଅଛି ଇ ଭଙ୍ଗା ହେଇନି।
ହଁ ହଁ।
ସେ ଇଁ ଅଛି ମୁଁ ସେଇଟା ଥାଉ। ଖରା ଦିନେ ସେଇଟା କାମରେ ଆସୁ
ହଁ ହଁ ହେଁ ହେଁ।
ଏଇ କୋଠା ଘରେ ରହି ହଉନି ଯେ ବିନା ଏସି ରେ କୋଠା ଘରେ ରହି
ନାଇଁବା।
ଏସିି କିମ୍ବା କୁଲର ରେ ରହି
ହଁ ବା ବିନା ଏସିରେ ରହି ହଉନି। ଏ ବର୍ଷ ବି ପ୍ରବଳ ଗରମ ବା।
ହୁଁ। ଆଉ ହଉ ତାହେଲେ।
ହଉ ହଉ।
ହଁ।